ମ୍ୟାଡ଼ାମ୍ ନମସ୍କାର ଶୁଭ ସନ୍ଧ୍ୟା।
ନମସ୍କାର ମ୍ୟାଡ଼ାମ କଣ କରୁଥିଲେ ଆପଣ?
ମୁଁ କିଛି ନାହିଁ ଏବେ ଜଷ୍ଟ ବସିଥିଲି ଆଉ। ଆପଣ କଣ କରୁଛନ୍ତି?
ଆମେ ବି ଏବେ ଏଇଠି ଏମିତି ବସିଥିଲୁ ଆଜି ପାଗ ଟା ବଢିଆ ଦେଇଥିଲା ତ। ବାହାରେ ଏମିତି ବସିଥିଲୁ ଆଉ।
ଏଠି ବି ଆମ ଏପଟେରେ ବି ମାନେ ପାଗ ବହୁତ ବଢ଼ିଆ କରିଛି ଆଜି।
ହଁ ବହୁତ ଦିନ ଯୋଉ ଏବେ ଏ ଯୋଉ ପା ସେଇ ଛଅ ଦିନ ଯୋଉ ଗରମ ହେଇଗଲା ପାଗ ଟା ଭଲ ଦେଇଛି ବୋଲିକି ବଢିଆ ଲାଗୁଛି।
ହଁ ମାନେ ଗୁଳୁଗୁଳି ମାରୁଥିଲା ଖାଲି।
ହଁ ଆମ ଇଆଡେ ତ ଖରା ବି ହଉଥିଲା।
ହଁ ଆମ ଇଆଡେ ବି ଖରା ବହୁତ ଜୋର ହଉଥିଲା ଖରା ସାଙ୍ଗରେ ସାଙ୍ଗରେ ଗୁଲୁଗୁଲି ମାନେ ରାତିରେ ତ ଶୋଇ ହଉନଥିଲା। ଏତେ ଜୋର ମାନେ କୁଲର ପ ପବନ ବିନା ପୁରା ଦେହରେ ବାଜିଲେ ପୁରା ମାନେ ଯଉ ମରିଚ ଗୁଣ୍ଡ ପଡ଼ିଲା ଭଳିଆ ଲାଗୁଥିଲା।
ହୁଁ ହୁଁ ହୁଁ ଆମେ ତ ଆମର ବି ବାରଟା ବେଳେ ଯୋଉଁ ଖରା ବେଳେ ଏ ସିି ଚଲେଇଲେ ଏ ସିି ଚାଲିଲା ଭଳିଆ ବି ଲାଗୁନଥିଲା।
ଆଚ୍ଛା ଓ ଆପଣ ବାହା ହେଇସାରିଛନ୍ତି କି?
ହଁ।
ଓ
ଆଉ ଆଜି କଣ ଆପଣଙ୍କର ନାଇଁ ହାଉସୱାଇଫ୍।
ଓହୋ।
ହାଉସ ୱାଇଫ ହବାଟା ବହୁତ ବଡ ସବୁଠୁ ବଡ ସବୁଠୁ ବଡ କାମ।
ପୁରା ପୁରା ସେଇଟା ତ ପୁରା ସତ କଥା କହିଲେ ଆପଣ। ଘର ସମ୍ଭାଳିବା ମାନେ ପୁଣି ଶାଶୁ ଶ୍ୱଶୁରକୁ ସମ୍ଭାଳିବା ପୁଣି ହଜବେଣ୍ଡକୁ ମାନେ ସମ୍ଭାଳିବାଟା ବହୁତ ବଡ଼ କଥା। ଛୁଆମାନଙ୍କୁ ସମ୍ଭାଳିବା ତ ବହୁତ କଷ୍ଟ।
ବହୁତ୍।
ମୁଁ ତ ମାନେ ସେଥିପାଇଁ ଭାବୁଛି ବାହା ହେବିନି।
ହଁ ସେମିତି କହିଲେ ବି ହବନି।
ମୋ ସାଙ୍ଗ ଅଛନ୍ତି ଗୋଟେ ଦିଟା ସେମାନେ ବାହାହେଇ ସାରିଲା ପରେ ମାନେ ଯେଉଁ ପ୍ରକାର ମାନେ ତାଙ୍କର ବାହାଘର ଜୀବନ ମତେ କୁହନ୍ତି ତ ସେଇଟା ଶୁଣିଲା ପରେ ମତେ ବାହା ହେବାକୁ ଇଚ୍ଛା ଲାଗେନି।
ନାଇଁ ନାଇଁ ସମସ୍ତଙ୍କ ଜୀବନରେ ସମାନ ଜିନିଷ ନଥାଏ ନା। କେ ଜାଣି କିଛି ଭଲ ବି ହେଇ ଫ୍ୟୁଚର ରେ କିଛି ଖରାପ ବି ହେଇପାରେ ଆମେ ଜାଣିନେ ନା।
ହୁଁ ସତ କଥା। କେଉଁଟେ କେଉଁଆଡ଼େ ବୁଲିବା ପାଇଁ ଯାଇଛନ୍ତି ମାନେ ଖରା ମାସରେ ତ ଛୁଟି ଅଛି।
ନାଇଁ ଖରା ଯୋଉ ରେଟ ରେ ହଉଛି କୁଆଡେ ତ ଯିବା ପାଇଁ ଇଛା ଲାଗୁନି କିନ୍ତୁ ଆମେ ରିସେଣ୍ଟଲି ଏବେ ପୁରୀ ଯାଇଥିଲୁ।
ପୁରୀ ତ ବହୁତ ମାନେ ଗରମ ବି ସହି ହବ ପୁରୀକୁ ପଳେଇଲେ। ଜଗା ଦର୍ଶନ ପାଇଁ କି। ଜଗାର ଗୋଟେ ଝଲକ ଜଗାର ଗୋଟେ ଝଲକ ପାଇଁକି ମାନେ ଗରମ ବି ଆରାମରେ ସହିଦେବେ।
ହଁ।
ଆମେ ବି ଏବେ ମାନେ ପୁରା କରିଛୁ ସବୁ ପ୍ଲାନିଂ ସରି ସାରିଲାଣି ଜୁଲାଇ ମାସରେ ଯିବା ପାଇଁ ବାହାରୁଛୁ। ମାନେ ଜୁଲାଇ ଏଗାରରେ ଥରେ ଯିବୁ ପୁଣି ହଁ ଜୁଲାଇ ଏଗାରରେ ଯିବୁ ପୁଣି ମାନେ ଯେଉଁ ରଥଯାତ୍ରା ଜୁଲାଇ ଷୋହଳରେ ପୁଣିଥରେ ଯିବୁ। ଭାବିଛୁ ଦି ଥର ପ୍ଲାନିଂ ହେଇଛି।
ଦେଖାଯାଉ ଜଗାର ଯଦି ଡୋରି ଲାଗିବ ସେ ଯଦି ଆମେ ଆମର କଣ ଅଛି ଆ
ହଁ ଆମେ ତ ଏମ୍ ଯି-ଯିବା ବୁଲିବାକୁ ଯିବା ପାଇଁ ଆଜି ନହେଲେ କାଲି ପ୍ଲାନ୍ ବନେଇଦବା। ସେଇଟା ତାଙ୍କ ହାତରେ ଅଛି।
ସିସ୍- ହଁ। ସେ ଯଦି ଚାହିଁବ ତାହେଲେ ଡାକିବ ଆଉ।
ହଁ ବେସ୍ତ ହୁଅନ୍ତୁନି ଭଲ ମାନେ ଡାକେ କିବେ ହିଁ ପ୍ଲାନ୍ ବନିଯାଇଚି ମାନେ ମାଇଣ୍ଡ୍ କୁ ଥରେ ଆସିଯାଇଚି ମାନେ କଥା ଟା
ସେ ଡାକୁଚି ଆଉ ଜଗା।
ହଁ।
ଆଚ୍ଛା ଆପଣ କଣ ଖାଇଲେ?
ସନ୍ଧ୍ୟା ବେଳେ ତ ଆଛା ଦିପହରେ ଆମର ର ଆଜି ସାଧା ସିଧା ଖାଇବା। ପଖାଳ ଭାତ, ଅଣ୍ଡା ଭଜା, ଆମ୍ବ, ପୋଇଆଳୁ ଭଜା ଶାଗ ଭଜା।
ହଁ ମୋର ତ ଆଜି ଏକାଦଶୀ ଉପବାସ ଆଉ।
ଆଚ୍ଛା ବଢ଼ିଆ ବଢିଆ।
ଆଉ।
ଆଉ କଣ୍ କୁହନ୍ତୁ? ନେଁ ସବୁ ଲାଇଫ୍ ରେ ଠିକ୍ ଠାକ୍ ଚାଲିଚି- ଆପଣ ଗୋଟେ ଷ୍ଟୁଡେଣ୍ଟ?
ମୁଁ ଗୋଟେ ଷ୍ଟୁଡେଣ୍ଟ ମାନେ ଷ୍ଟୁଡେଣ୍ଟ ବି କହିପାରନ୍ତି ଏମିତି ଆଉ ଟିଚର୍ ବି କହିପାରନ୍ତି। ଷ୍ଟୁଡେଣ୍ଟ ମାନେ ମୁଁ ମାନେ ଗମେଣ୍ଟ୍ ଯଉ ଚାକିରି ପାଇଁ ଯଉ ପ୍ରିପେୟାର ହଉଚି ଆଉ ମାନେ ମାନେ କ୍ଲାସ୍ ଛଅରୁ ବାର -ବାର ପର୍ଯ୍ୟନ୍ତ ମାନେ ବାୟୋଲୋଜି ପଢେଇବାକୁ ଯାଏ କୋଚିଙ୍ଗ୍ କୁ।
ଆଛା- ଆଛା ବୁ ତାହେଲେ।
ଷ୍ଟୁଡେଣ୍ଟ୍ ବି କହିପାରନ୍ତି ଟିଚର୍ ବି କହିପାରନ୍ତି କିଛି ବି। ହିଁ -ଦିଟା ଯାକ ପ୍ରଯୁଜ୍ୟ।
କିଛି ଏଜ୍ ଲିମିଟ୍ ନଥାଏ ତ ଲିପ୍ ଟାଇମ୍ ଆମେ ଷ୍ଟୁଡେଣ୍ଟ୍।
ହଁ ସତ କଥା। ମାନେ ବୁଢ଼ା ବୟସରେ ବି ଲୋକ ପରୀକ୍ଷା ଦେବା ପାଇଁ ଯାଉଛନ୍ତି ସେନ୍
ହୁଁ। ଏବେ ତ -ଏବେ ତ କିଛି ବି ସମସ୍ତେ କିଏ ନା କିଏ କିଛି ତ କରୁଚନ୍ତି ଏବେ।
ହଁ ଆର ବର୍ଷକୁ ମୁଁ ଓ ଟି ଇ ଟି ପରୀକ୍ଷା ଦେବାକୁ ଯାଇଥିଲି। ତ ସେ ଓ ଟିଇ ଟି ପରୀକ୍ଷାରେ ମାନେ ଯଉ ଥିଲେ ଏଜେଟ୍ ମାନେ ଟିଚର୍ ଗୁଡ଼ାକ ଯଉ ସେମାନେ ଏକ୍ଜାମ୍ ଦେବା ପାଇଁ ଆସିଥିଲେ ମୋତେ ଦେଖିକି ମାନେ ଏତେ ଖୁସି ଲାଗିଲା ତାଙ୍କୁ
ହଁ ସେମାନେ ସେ ଏତେ ଟାଇମ୍ ରେ ବି ମାନେ ଚେଷ୍ଟା କରୁଚନ୍ତି।
କେମତି ଟିକେ ଗୋଟେ ପ୍ରମୋସନ୍ ହେଲେ କେମତି ମାନେ ଆଉ ଟିକେ ଭଲ କରି ଆମେ କାମ କରିପାରିବୁ। ସେଇଆ ତାଙ୍କର ମାନେ -ଭାବିବା ଆଉ।
ଅଁ-ହଁ।
ସେତିକି ଭାବି ପାରୁଚନ୍ତି ସେ ସେଇଆ ବହୁତ୍ ମାନେ ବଡ କଥା ତାଙ୍କ ପାଇଁ। ନହେଲେ ଏବେ ଗୋଟେ ଗୋଟେ ଅଛନ୍ତି ହଁ। ଏବେ ଗୋଟେ ଗୋଟେ ମାନେ ଏଜେଡ୍ ଲୋକ ଅଛନ୍ତି ସେମାନେ କିଛି କରିବା ପାଇଁ ପସନ୍ଦ କରନ୍ତିନି। ତିନି ମାନେ ଆମକୁ ଏଜ୍ ହେଇଗଲା, ବୟସ ହେଇଗଲା ମା ତ୍ରେକେ ଆମେ ବସିବୁ ଆଉ ଖାଲି ଖାଇବୁ।
ହୁଁ, ସେମିତି ବହୁତ ଲୋକଙ୍କ ଚିନ୍ତାଧାରା ଥାଏ।
ହଁ।
ଯୋଉମାନେ କିନ୍ତୁ ଚେଷ୍ଟା କରନ୍ତି ସେଇମାନେ ହିଁ ଲାଷ୍ଟ କୁ ଜୀବନରେ ଖୁସିରେ ରୁହନ୍ତି।
ସତ କଥା।
କଷ୍ଟ ନକଲେ କୃଷ୍ଣ କୋଉଠି ମିଳିବେ। ଆଉ ଆପଣଙ୍କ ରଜ ପ୍ଲାନିଂ କଣ?
ଆମ ଏପଟେ ତ ରଜ ସେଲିବ୍ରେଟ୍ କରନ୍ତିନି। ମାନେ ସେତିକି ମା ତ୍ରାରେ ସେଲିବ୍ରେଟ୍ କରନ୍ତିନି।
ମାନେ ଶତକଡ଼ା ଚାଲିଶ ପରସେଣ୍ଟ ଘରରେ କରନ୍ତି। ଆ, ଘରରେ ମାନେ, ପଶ୍ଚିମ ଓଡିଶା ଟା ନା।
ଆଚ୍ଛା, ଆଚ୍ଛା।
ସେଥିପାଇଁ ସାଇଡ ରେ ରଜ ଟିକେ ମାନନ୍ତିନି। ଆମ ଏପଟେ ନୂଆଖାଇ ମାନନ୍ତି।
ଅଁ, ହଁ।
ମୁଁ କିନ୍ତୁ ରଜକୁ ମାନେ ମାନେ, ରଜ ପାଇଁ ନୂଆ ଡ୍ରେସ୍ କିଣିବି ବୋଲି ଭାବିଛି।
ହଁ କେମିତିଆ ଡ୍ରେସ୍ କିଣିବେ ବୋଲି ଭାବିଛନ୍ତି ଏଥରକ?
ସମ୍ବଲପୁରୀ ଆଉ କଣ।
ହଁ, କିଛି ଗୋଟେ ତ ମାଇଣ୍ଡରେ ଥାଏ। ହଁ ସମ୍ବଲପୁରୀ ସବୁଠୁର ବେଷ୍ଟ।
ହଁ, ମାନେ ଖରା ମାସରେ ପିନ୍ଧିବିି ହବ। ପିନ୍ଧିକି ମାନେ ଯୋଉ ଉଁ, ପାଖ
କୁଆଡେ, ହଁ କୁଆଡେ ଯାଇବି ହବ ପିନ୍ଧିକି। ସମ୍ବଲପୁରୀ
ବେଶୀ, ଗରମ ବି ଲାଗିବନି।
ହଁ, କଟନ୍ ଟା ନା ପୁରା ପିଓର୍ ଜିନିଷ ଟା।
ହଁ, ସେଥିପାଇଁ ତ ସେୟା, କିନ୍ତୁ କେତେ ରେଟ୍ ହେଇଛି। ଗୋଟେ କୁର୍ତ୍ତୀ ଆଣିବେ ପନ୍ଦରଶହ ଟଙ୍କା।
ରେଟ୍ ବି କରିବାଟା ଠିକ, କାହିଁକିନା ଯୋଉମାନେ କାମ କରୁଚନ୍ତି ତାଙ୍କୁ ବି ତ ତାଙ୍କର
ବହୁତ କଷ୍ଟ କାମ, ସେଇଟା ବହୁତ କଷ୍ଟ କାମ।
ହଁ, ଯିଏ କରୁଥିବେ ସେମାନେ ଜାଣିଥିବେ କି କେମିତିଆ କଷ୍ଟ।
ସୂତା ତିଆରି କରିବାଠୁ ଆରମ୍ଭ କରିକି ବୁଣିବା ସେ ତାକୁ ସୂତାକୁ ରଙ୍ଗ ଦେବା। ସବୁ ସବୁ ଏ ମାନେ କରନ୍ତି ନା, ମୂଲରୁ ପୁରା ଶେଷ ପର୍ଯ୍ୟନ୍ତ ସବୁ କରନ୍ତି।
ହଁ ମାନେ ସେଇଆା ହିଁ କହୁଛି, ଯୋଉମାନେ କରୁଥିବେ ସେଟା ସେମାନେ ତାର ମୂଲ୍ୟ ଜାଣୁଥିବେ। ତ ଆମେ ସିନା କହିଦଉଚେ। କେତେ ରେଟ୍ କି ସେତେ? ବନେଇଲା ଲୋକ ହିଁ ଜାଣିଥିବ।
ହଁ।
ଆପଣଙ୍କୁ କଣ ଖାଇବା ପସନ୍ଦ?
ମୋତେ ସବୁ କିିଛି ଖାଇବା ପସନ୍ଦ। ମାନେ ଯାହାବି ଆଣିକି ଦେଲେ ଖାଇଦେବି। ନନଭେଜ୍ ଖାଏନି, ଆଉ ପିଆଜ ରସୁଣ ଖାଏନି।
ହଁ, ବହୁତ ଭଲ, ବହୁତ ଭଲ। ଦେହ ପାଇଁ ତ ସେଇଟା ବହୁତ ଭଲ, ନନଭେଜ୍ ନ ଖାଇବା ଟା।
ହଁ, ସେ ତାକୁ ଛାଡ଼ିଦେଲେ, ବାକି ଯୋଉ ଜିନିଷ ଆଣିକି ଦେଲେ ମୁଁ ଖାଇଦେବି।
ଆ, ବହୁଦୁ
ସବୁ ଜିନିଷ ପସନ୍ଦ ହି ହି ମୁଁ ବି ଆଗରୁ କଣନା ମାନେ ନନଭେଜ ତ କେବେ ଖାଇ ନଥିଲି। ଛୋଟ ଦିନୁ ହିଁ କିନ୍ତୁ ମାନେ ପିଆଜ ପଖାଳ ଭାତରେ ହଉ କିମ୍ବା ମାନେ ଶୁ ଖା ଭାତରେ ପିଆଜ ନହେଲେ ମୁଁ ଭାତ ଖାଉନଥିଲି। କିନ୍ତୁ ଏବେ ମାନେ ଭକ୍ତି ଲାଇନକୁ ଆସିଲା ପରେ ହଁ ମୁଁ ପିଆଜ ମାନେ ମତେ ଗନ୍ଧଉଛି ଏବେ ପିଆଜ।
ହଁ ମାନେ କିଛି ମନରେ ଗୋଟେ ଭକ୍ତି ଆସିଗଲେ ମନରେ ଗୋଟେ ଭକ୍ତି ଆସିଗଲେ କିଛିବି କରିପାରିବେ ଆପଣ।
ହଁ। ନା ପିଆଜରେ ସେମିତି କିଛି ନାହିଁ, ସେଇଟା ବି ଗୋଟେ ଔଷଧ, ପିଆଜ ରସୁଣ ସେଇଟା ବି ଔଷଧ।
ହ
କିନ୍ତୁ, ପିଆଜ ଖାଇଲେ କଣ କି ଆମ ମନରେ ଗୋଟେ ତାମାସିକ ଗୁଣ ପଳେଇ ଆସେ ମାନେ ଲୋଭ କରିବା ଅହଂକାର ଲୋ ଭ ଏଇ ଜିନିଷ ଗୁଡା ପଳେଇ ଆସେ ରାଗିବା ତ ଯଦି ପିଆଜ ରସୁଣ ଖାଇବା ଛାଡ଼ି ଦେଇଛନ୍ତି ତ ଏ ବି ଜିନିଷ ବି ପୁରା ତ ସାଙ୍ଗେ ସାଙ୍ଗେ
ହଁ ଗୋଟେ ଜିନିଷ ସାଙ୍ଗେ ସାଙ୍ଗେ ହବା ତ ବହୁତ ମୁସ୍କିଲ୍। ଟାଇମ୍ ସବୁ ଜିନିଷକୁ ଟାଇମ୍ ଦେଲେ ସବୁ ଜିନିଷ ଭଲସେ ହବ।
କିଏ? ଗୋଟେ ଛୁଆ ବି ଜନ୍ମ ହେଇଛି ହେଲା ମାତ୍ରେ ତାକୁ ବଡ଼ ହେବା ପାଇଁ ଟାଇମ୍ ଲାଗିବ ଆମେ ବି ଯଦି ଗୋଟେ ଅଭ୍ୟାସ କରିବା ତ ଉଁମ ପ୍ରଥମେ ଆମକୁ ଟିକେ ଅଡ ଲାଗିବ କିନ୍ତୁ ଧୀରେ ଧୀରେ ଧୀରେ ଧୀରେ ସେଇଆ ଆମକୁ ଭଲ ଲାଗିଯିବ।
ହଁ। ଧନ୍ୟବାଦ ଆପଣ ଏତେ ସବୁ ବଢିଆ ଜିନିଷ ସେୟାର କଲେ ହଁ ମୁଁ ର
ବହୁତ୍ ବହୁତ୍ ଧନ୍ୟବାଦ୍। ଆଜ୍ଞା।
ହଁ।